ହଁ କଣ କହୁଥିଲି କି ଯୋଉ ପୁଅର ଏଠି ଯ ଟିଉସନ ହ ହବା ପାଇଁ।
ଏଟେ ଭଲ ସାର ଗୋଟେ ମିଳୁନାହାନ୍ତି। ତମର ସେଠି କଣ ଭଲ ଟିୁସନ କରୁଛନ୍ତି।
ସ୍କୁଲ ଟିଚର ସାରଙ୍ଗ ଶିକଷଙ୍କ ସହିତ କଥାବାର୍ତ୍ତା କରୁନ।
ତାଙ୍କ ସାଙ୍ଗରେ କଥାଟା ହେବାକୁ ପଡିବ?
ହୁଁ।
ଏ ବହୁତ ଦୂର ଟିକେ ହେଇଯାଉଛୁ ତ ଆମ ଏଇଠୁ ପାଞ୍ଚ ଛଅ କିଲୋମିଟର ଦୂର ହେବ ଆଉ।
ଘରକୁ ଆସିବା ବ୍ୟବସ୍ଥା କର ହୋମ ଟ୍ୟୁସନ ଦେବେ।
ଘର ଟିଉସନ ସେ ବା ମଙ୍ଗୁନାହାନ୍ତି ରାଜି ହଉନାହାନ୍ତି ମାନେ ଗୋଟେ ଦିଟା ଛୁଆ ପାଇଁ।
ସେମାନେ କହୁଛନ୍ତି ଛଅ ସାତ ଜଣ ହେଲେ ଆମେ ଯିବୁ।
ହୁଁ ହୁଁ ହଉ ଦେଖିବା ମୁଁ। ଦେଖିକି କହିବି ଆଉ ଛୁଆ ଯୋଉଠି ଉସନ ହଉଛନ୍ତି କଥାବାର୍ତ୍ତା କରିକି ସେ ଶିକ୍ଷକଙ୍କ ସହିତ ତ ମୁକୁ ଜଣେଇବି ଆଉ।
ହଁ। ଆଉ ଯୋଉ କଣ କହୁଥିଲି ଯୋଉ ଆମର। ସବୁ ପନିପରିବା ଅଛି ଆ ଯୋଉଗଟା କରିଥିଲେ ଗୋଟେ। ତଡକା ଟାଇପ ର ଗୋଟେ କଣ ତରକାରୀ ସେଇଟା ଛୁଆଙ୍କୁ ଭଲ ଲାଗୁଥିଲା। ସେଇ ତରକାରୀ ଟା କେମତି କରିଥିଲେ ଟିକେ କହିଲେ। ତଳକଟା।
କୋଉ ଦିନ କରିଥିଲି?
ଏଇ ଏବେଥର ଯୋଉ କରିଥିଲେ?
ଶହ ଟଙ୍କା ପରିବା କରିଥିଲି!
ହଁ।
ସବୁ ପନିପରିବାରେ।
ପନିପରିବା ସେଇ ଯୋଉ କଣ ଆମର ମଞ୍ଜି ଫଞ୍ଜି କଣ ସବୁ ପକେଇକି ଗୋଟେ କରିଥିଲେ ସାଙ୍କୁ ଭଲ ଲାଗିଲା।
କୋଉଠି କରିଥିଲି?
ଯୋଉ ଘରେ କରିଥିଲେ କଣ କେମିତି ତାର କରିଥିଲେ ଟିକେ ଜଣେଇବେ। ସେଇଟା ଭଲ ଲାଗୁଥିଲା ଯେ ଛୁଆ ବିଲଲେ ସେମିତି କର ଖାଇବା।
ମୁଁ ତ ଭୁଲି ଯାଇଛି।
ଓହୋ। ଆଉ ପନିର ତରକାରୀ ଟା କେମିତି ଟିକେ କହିଦିଅଉ। ଆଉ ସେ ପନିର ଆଣିଛ ତ।
ହୁଁ।
ହଁ।
ପନିରିକି କାଟିଦବ ତାକୁ ଟିକେ ତେଲରେ। ଖାଲି କରିବ ନା ଛାଣିକି କରିବ
ହଁ ସେମିତି କହିଦିଅନ୍ତୁ ଆଉ
ଛାଣିଦବ ତେଲରେ ତାକୁ ଆଉ ମସଲା ଦେଲେ ପିଆଜ ଦବ ରସୁଣ ଦବ କାଜୁ ଦବ ଚାରମଗ। ଦେବ ଅଦା ଦେବ କରଚା ଲଙ୍କା ଦେବ ତାରମେ। ସବ ଦେଇଦ ଟିକେ ପେଷ୍ଟ କରିଦବ ଆଉ ଟମାଟୋ ପିଉରି ଦବ।
ହଁ।
ତାକୁ କରିକି ମସଲା ଯେମିତି କଷିବା କଥା କଷିକି। ଲଷ୍ଟରେ କାଜ କୁଆଡ କରିବ ଏଇ ସରି। ହଁ କାଜୁ ଆଡ୍ କରି ସାରିଲା ପରେ ଆକୁ ଆଡ କରିବ ପନିର କି। ଆଡ଼କାସରଲାା ପରେରେ ତମେ ସସ୍ ଦବାର ଥିବ ଯଦି ଦବ ନହେଲେ କ୍ରିମ ଦବାର। ସେ ବଦ ଦବ।
ହଁ।
ଗ୍ରନ୍ ମଟର ଦେଇକି ବି କରିହବ।
ଓ ହୋ।
ହୁଁ। ହଗ ହୁଁ।
ମାଉ ଯୋଉଟା କଣ ଆମର କ୍ଷୀର ପଡିକି ଯୋଉଟା କରାଯାଏ ସେଟା କେମିତି
ସେଇଟାଷ୍ଟରେ କ୍ଷୀର ଟା ଆଡ କରିବ କ୍ରିମ ବ। ଳରେ ହୁଁ।
ଆଉ ଆମର ଏଠି ଯୋଉ ଏସେଏଚଜି ଗ୍ରୁପ ମହିଳା ମାନେ ଅଛନ୍ତି
ହୁଁ।
ଯୋଉ ଭଲ କଣ ତାର ଉପକାରିତା କଣ ତାର ଅ ପକାରିତା କଣ ବି ତା ବିଷୟରେ କହିଲ। ତମେ ତ ବହୁତ ଦିନ ହେଲାଣି କଲଣି ମୁଁ ଏବେ ନୂଆ ମିଶିଛି ତ।
ହୁଁ।
ହଁ।
ଏସେ ଏଚ୍ ଜି ମହିଳା ମାନେ ତମର ଲୋନ ଫଣ୍ଡ ଦେଲେଣି।
ନାଇଁ ଆମର ଲୋନ୍ ଏବେ ନୂଆ ଆମେ କରିଛୁ ଆଉ
ହୁଁ ହୁଁ ତମେ ମାସକୁ ମାସ ପଇସା ରଖିବ। ପଇସା ରଖିଲେ ତମ ଖାତା ଟା ଜମା ପଇସା କୁ ଦେଖିକି ବ୍ୟାଙ୍କକୁ କ କର୍ମଚାରୀ ବ୍ୟାଙ୍କର ଯିଏ ମ୍ୟାନେଜର ଅଛନ୍ତି ସେ ଦେଖିକି ତମ। ପର ପଇସାର ପରିମାଣ ମୋତେ। ରଖିକି ତମକୁ ଧାର୍ ସୂତ୍ରରେ ଲୋନ ଦେବେ ତମେ ସେଇ ଲୋନ। ପାକୁ ଆଣିକି ତମର କାମରେ ଲଗେଇବ ଯୋଉ ସେଠି ହବ ତମେ ମାସକୁ ମାସ ତାକୁ ସୁଝିବାକୁ ଚେଷ୍ଟା କରିବ ସୁଦ ସହ ମୂଳ ଶୁଧ କିଛି କିଛି ମୂଳ କିଛି କିଛି ଆମେ ଯଦି ଠିକ ଟାଇମ ରେ ସୁଜି ଦେଲ ତମର ସୁଧ ଟା ପୁଣି ଖାତାକୁ ପଳେଇ ଆସିବ। ପୁଣି ତାପରେ ଏ ଲୋନ ଟା ସୁଝି ସାରିଲେ ପୁଣି ତମର ସେକେଣ୍ଡ ଲୋନ। ତା ଠାରୁ ବଡ ଡବଲ ହେଇକି ଆସି ସେଥିରେ ବି ଖାତାରେ ପଇସା ପରିମାଣ ବଢି ବଢି ଚାଲିଥିବ ରଖିବାଟା। ସେପଟେ ଲୋନ ପରିମାଣ ବି ସେମାନେ ଦେବେ ତାକୁ ବି ସୁୁଝିଦେଲେ ପୁଣି ଏମିତି ହେଇକି ତମେ ତମର ବେପାର ବାଣିଜ୍ୟ ଯାହା କରିବା କଥା କରିପାରିବ ସେ ପଇସାକୁ ଆଣିକି ଲାଭ ଉଠେଇ ପାରିବ ଏବଂ ନିଜେ ସକ୍ଷମ ସମୟ ହେଇପାରିବ।
ଆମେ ଯେମିତି କଣ କରିପାରିବା ଆମର ଯେମିତି ବ୍ୟବସାୟ।
ସବୁ କିଛି କରିପାରିବ ତମେ ଚାହିଁଲେ ଦୋକାନ ଟିକେ ଦେଇକି ବସି ପାରିବ। ତମେ ଚାହିଁଲେ ସିଲେଇ ମେସିନ୍ ଟା ଦେଇପାରିବ ତମେ ଚାହିଁଲେ ଦୁଖ ଧୂପକାଠି ବ୍ୟବସାୟ କରିପାରିବ ବଡି ପାରିପାରିବ ପାମ୍ପଡ଼ କରିପାରିବ ଆଚାର କରିପାରିବ। ତମକୁ ଯାହା ଜଣା ଘରୋଇ ଜିନିଷ ସବୁ କରିକି ତମେ ଲାଭନ୍ୱିତ ହେଇପାରିବ।
ହୁଁ ହୁଁ ଆମର ସିଲେଇ ମେସିନ୍ ଟା ଆଣିଲେ କଣ କେମିତି ଲାଭ?
ସିଲେଇ ଶିଖିଛ।
ହଁ ସିଲେଇ ସେମିତି ଅଳ୍ପ ଟିକେ ଶିଖିଛି ଆଉ ନା ମେସିିନିଟା
ସ ଆଇଲେ ତମେ ପିଲା ରଖିକି ଚାରି ଛଅଟି ମେସିନି କିଣିକି ସିଲେଇ ପିଲା ରଖିକି ସବୁ କାମ ଥିବ ସବୁ କରିବ କରିକି ଅର୍ଡର ଯୋଉ ଆସିବ। ଆସିଲେ ତାକୁ କରିକି ଦବ ତମେ ସେଥିରୁ ଲାଭ ଉଠେଇବ।
ହଁ
ବହୁତୁ ଲାଭ। ସିଲେଇ ମେସିନିରେ ଅଧିକା ଲାଭ।
ହଁ
ହୁଁ
ହ ତମର ସେଠି କଣ କେମିତି ମହିଳା ମାନେ କରୁଛନ୍ତି ଏସେ ଏଚଜି ଗ୍ରୁପର
ବିଭିନ୍ନ ବିଭିନ୍ନ ସଂସ୍ଥା କରିଛନ୍ତି କିଏ? ଉ କାଫେ କରିଛନ୍ତି ଏ ମାଛ ଚାଷ କରୁଛନ୍ତି କିଏ ଛତୁ ଚାଷ କରୁଛନ୍ତି କିଏ ଧୂପକାଠି ବ୍ୟବସାୟ କରୁଛନ୍ତି କିଏ ଖଲି ପତ୍ର ବ୍ୟବସାୟ କରୁଛନ୍ତି ସବୁ। କିଛି ନା କିଛି କାମରେ ଲଗେଇଛନ୍ତି ଏବଂ ସେଥିରୁ ଯଉ ଉପକୃତ ହଉଛନ୍ତି ଯୋଉ ଲାଭ ଉଠୁଛି ସେ ବ୍ୟାଙ୍କ ଋଣ ସୁଝିବାରେ ସହାୟ ହଉଛି।
ହଁ।
ଆ ତ ଲୁଣ ଓ ଋଣ ସୁଝିବାକୁ ସକ୍ଷମ ହେଇପାରୁଛନ୍ତି। ଏବଂ ତାଙ୍କ ପରିବାରକୁ ଏଥିରେ ସାହାଯ୍ୟ କରିପାରୁିଛନ୍ତି ପିଲାମାନଙ୍କୁ ସାହାଯ୍ୟ କରିବା ସହିତ ଯୋଉ ସ୍ୱାମୀ କି ହଉ କିଛି କିଛି କାର୍ଯ୍ୟରେ ସାହାଯ୍ୟ କରିପାରୁଛନ୍ତି ଘରେ ବସିକି ଯେଉଁ ବାକି ଟାଇମ ମିଳ ଇଲା ସେଥିରେ ସେ ଖଲି ଯିଏ ବ୍ୟବସାୟ କଲେ। ଖଲି ଘରଦ୍ବାର କାମ ସାରିଦେଲେ ପିଲାମାନଙ୍କୁ ସ୍କୁଲ ପଠେଇଦେଲେ। ଏ ଖଲ ଉମ ଉଁ ପତ୍ର ଯୋଉ ବେଳେ ଉଁ ମେସିନ ରେ ବାଡେଇବା ଷ୍ଟାର୍ଟ କଲେ ଓ ତାକୁ ଦୋକାନୀ ମାନେ କିଣି ନିଅନ୍ତି। ଏଇଭଳି ସବୁ ଆଉ ଘରେ ବସିବା ଅପେକ୍ଷା କିଛି କରିକି ନିଜର ଗୁଜୁରାଣ ମେଣ୍ଟେଇବା ଦରକାର।
ସ୍ୱବଲମ୍ବୀ ହେଇପାରିବେ ମହିଳା ମାନେ।
ହୁଁ ହଉଛନ୍ତି ନା ହେବେ କଣ।
ଆମ ଲୋନ ଅ ଧର ଉଠା ପଇସା ରେ ଆମେ ଚାହିଁଲେ ବି ଆମର ଦିଇ ତିନିଟା ବ୍ୟବସାୟ ଦୁ କରି ହବ ନା ନାହିଁ।
ଏକାଥରେ ଜଣେ ଦିଇ ତିନିଟା ବ୍ୟବସାୟ କେମିତି କରିଦେବ କୋଉଟା ଲାଭ ହବ କୋଉଟା କ୍ଷତୀ ହବ ଗୋଟିଏରୁ ଆଗେ ଷ୍ଟାର୍ଟ କରିବ। ସେ ଯଦି ଲାଭ ପାଇଲ ତମେ ଆଉ କୁଆଡେ ଯିବ ଆଉ ଏକା ଥରେ ଜଣେ ତିନିଟା କଲେ ତିନି ନାବରେ ଗୋଡ଼ ଦେଲେ ସିଏ ସ ସଫଳତା ପାଇବ ବୋଲି ମୁଁ କହିବି କେମିତି।
ଉଁ ହୁଁ।
ଏଟା ଆମେ ଚାହୁଁଥିଲୁ ଯେ କି ଧୂପକାଠିଈ ଈ ବ୍ୟବସାୟ ପାଇଁ।
ହଁ ତାଙ୍କର ଅଛନ୍ତି କର୍ମୀ ତାଙ୍କ ସହିତ ଯୋଗାଯୋଗ କଲେ ତମେ କରିପାରିବ। ତମକୁ ଘରେ ଆଣିକି ଯୋଗେଇ ଦେବେ। ମେଟେରିଆଲ ସବୁ ଧୂପକାଠି ପାଇଁ ଯୋଉ ଉପକରଣ ଦରକାର ଘରେ ଯୋଗେଇଦବେ ବନେଇ ସାଇଲା ପରେ ସେମାନେ ବି ଗ ଗାଡି ଲଗେଇକି ତମ ପାଖରୁ କିଣି ନେବେ, ବହୁତ ସୁବିଧା।
ଉଁ ହୁଁ। ସେଥେରେ ବି ଆମର ଲାଭ ହେଇପାରିବ ଆଉ ଆମର
ସବୁଥିରେ ସବୁଥିରେ ଲାଭ ହେଇପାରିବ କରି ଜାଣିଲେ ସବୁକୁ ଲାଭ ହେଇପାରିବ।
ତାହେଲେ ଆମ ଗ୍ରୁପ ମହିଳା ମାନଙ୍କୁ ସେଇ କଥା କହିବେ ଆଉ।
ଉଁ ତମେ ନିଜେ ବୁଝିଯାଅ ସେମାନଙ୍କୁ ବୁଝେଇବ।
ହଁ ମୁଁ ସେଇ ଯୋଗୁ ଲଗେଇଥିଲି ମୁଁ କହିଲି ଦେଖିବା କଣ କେମିତି ଲାଭ ହଉଛି ଏଇ ଜିନିଷରେ।
ଉଁ ହୁଁ।
ଆଉ ତମର ସବୁ କଣ କରିଛ? ମହିଳା ମାନେ।
ଆମର ଛତୁ ଚାଷ ହେଇଛି।
ଛତୁ ଚାଷ।
ପୋଖରୀରେ ମାଛ ଚାଷ କରାହେଇଛି।
ଛତୁ ଚାଷ ଟା କେମିତି କଣ କଲ?
ସିଏ ଆସିଥିଲେ ବ୍ଲକ ରୁ ସବୁ ଆସିଥିଲେ ତାଙ୍କର କର୍ମଚାରୀ ଆମକୁ ଶି ଶିକ୍ଷା ଦେଲେ, ଟ୍ରେନିଂ ଦେଲେ ତିନି ଦିନି ଶିଖି ସାରିଲା ପରେ ଆମେ ଗୋଟେ ଜାଗାରେ କଲୁ ଆଉ। ଆପଣ କେବେ ଆସନ୍ତୁ ବୁଲି ଦେଖିକିରି ନିଜେ ଜାଣିଦେବେ ଆଉ।
ଉ ହୁଁ।
ସବୁ ଜିନିଷ ର ଟ୍ରେନିଂ ଦେବେ ସେମାନେ।
ହଁ।
ଯାହା କରିବାକୁ ଚାହିଁଲେ ସେମାନଙ୍କର ଅଛନ୍ତି। ସେ ସେ ବିଭାଗର ସବୁ ରଖିଛନ୍ତି, ଅଫିସର ମାନେ ଅଛନ୍ତି ଆସିକି ଟ୍ରେନିଂ ଦେବେ।
ହଁ ହଁ। ତମର ଏଟା କେତେ ବର୍ଷର ବ୍ୟବସାୟ ହେଲାଣି?
ଆମର ବାର ବର୍ଷ ହେଲାଣି।
ବାର ବର୍ଷ।
ହୁଁ।
ତାହେଲେ ଆମେ ସେଇ ଧୂପକାଠି ଟା ଟିକେ ଷ୍ଟାର୍ଟ କଲେ ତାହେଲେ ହବ ଆଉ ନାଇଁ?
ହୁଁ।
ହଁ ହଁ। ଆଉ ଆଉ କଣ କରୁଥିଲେ କଣ?
ମୁଁ ଏଇଠି ଅଛି ଆଉ ଘରେ।
ହଁ ହଁ। ହଉ ହଉ ବହୁତ ବହୁତ ଧନ୍ୟବାଦ ଆଉ କହିଥିବାରୁ।
ଠିକ୍ ଅଛି।